ହ୍ୟାଲୋ
ହ୍ୟାଲୋ।
ସା ନମସ୍କାରେ।
ନମସ୍କାର ମ୍ୟାଡ଼ାମ।
ଆଜ୍ଞା କଣ କରୁଥିଲେ।
ଏଇ ବସିଛି ଆଉ ଘରେ ଆଉ।
ଆଛା।
ଆପଣ କଣ କରୁଥିଲା?
ନାଇଁ ମୁଁ ଏଇଠି ରାତି ପାଇଁ ରୋଷେଇ ସାରିକି ଆସିଥିଲି ଆଉ।
ଆଚ୍ଛା ଆଚ୍ଛା ନାଇଁ ମୁଁ ଖାଇନି ଖାଇବି ଆଉ ଟିକେ ଘରେ ଆଉ।
ଆଚ୍ଛା ବୁଝିଲି।
ଆଜ୍ଞା।
କଣ ହେଇଛି ଖାଇବାରେ?
ରୁଟି ସ ତୁଳା
ଆଛା ଯାହା ହଉ ସନ୍ତୁଳା ଆପଣ ଖାଉଛନ୍ତି ଦେହ ପାଇଁ ଭଲ।
ହୁଁ ହୁଁ ହୁଁ।
ଆଜ୍ଞା ସାର୍ ଆପଣ ଯୋଉ ଯାଇଥିଲେ ଦିଲ୍ଲୀ। ସେଠି କେତେ ଦିନ ରହିଲେ?
ଦଇ ଦିନ ଦୁଇ ଦିନ ରହିକି ଆସିଲ।
ଓହୋ ଦୁଇ ଦିନ ରହିକି ପୁଣି କଣ ଆପଣ ଆଉ କୁଆଡେ କିଛି ବୁଲାବୁଲି କଲେନି?
ନାଇଁ ଗୋଟେ ଦିନ ତ ସେଇଠୁ ହୋଟେଲ ବସ ରେ ହିଁ ବୁଲି ଯାଇଥିଲୁ ଆଖ ପାଖ ଯାହା ଅଛି। ଆଉ ତା ପରଦିନ ତ ଯାଇଥିଲୁ ଆଗ୍ରା ତାଜମହଲ ବୁଲିବା ପାଇଁ।
ଆଜ୍ଞା।
ତାପରେ ଫେରିଲା ପରେ ତାପରଦିନ ସକାଳୁ ପଳେଇ ଆସିଲି ଭୁବନେଶ୍ୱର
ହଁ।
ହଁ ଆକ୍ଚୁଆଲି ଗଲାବେଳେ
ହଁ ଗଲାବେଳେ ଆଛା ବୁଝିଲି।
ହଁ କିନ୍ତୁ ଆସିଲା ବେଳେ ମୁଁ ଉଡ଼ା ଜାହଜରେ ପଳେଇ ଆସିଥିଲେ।
ବୁଝିଲିତ ତାପାଇଁ କଣ ଆଗୁଆ କିଛି ଟିକେଟ
ହଁ ମୁଁ ଆଗୁଆ ମାନେ ଦୁଇ ଦିନ ଆଗରୁ ହିଁ କରିଥିଲେ ମାନେ ଦିଲ୍ଲୀରେ ଯେବେ ପହଞ୍ଚିଲି ସେଇଦିନ ହିଁ କରିଦେଇଥିଲି କାହିଁକିନା ଦୁଇ ଦିନ ହିଁ ରହିବା ପରେତ ଆସିବାର ଥିଲା।
ଆଚ୍ଛା।
ହଁ। ତ ସେଥିପାଇଁ ଦୁଇ ଦିନ ଆଗରୁ ଟିକେଟ କରିଥିଲି ଆଉ।
ହଁ ବୁଝିଲି କଣ କହନ୍ତୁ ଟିକେଟର ପଇସା ରହୁଚି ଯା ଏବେତ ଟ୍ରେନ୍ ଟିକେଟ ଅଧିକ ରହୁଥିବ?
ହଁ ହଁ ଟ୍ରେନ୍ ଟିକେଟର ଅଧିକା ରହୁଛି କାଁ ଟ୍ରେନ୍ ଟିକେ ଆପଣଙ୍କୁ ଯାହା ହେଲେବି ଗୋଟେ ଦିନ ପରେ ଲାଗୁଚି।
ଉଡା ଜାହାଜରେ କେତେ ସମୟ ଲାଗୁଚି?
ଉଡା ଜାହାଜରେ ଆସିଲେ ଆପଣଙ୍କୁ ଚାରିରୁ ପାଞ୍ଚ ଘଣ୍ଟା ଭିତରେ ଆପଣ ପହଞ୍ଚିଯିବେ।
ଆଚ୍ଛା ଆଚ୍ଛା ଚାରିରୁ ପାଞ୍ଚ ଘଣ୍ଟା
ହଁ ନାଇଁ ଚାରିରୁ ପାଞ୍ଚ ଘଣ୍ଟାବି ଲାଗୁନି କାହିଁକିନା ମୋର ଥିଲା ଅ ସାଢେ ଛଅଟାରେ ଥିଲା ସମୟ ସାଢେ ଛଅରୁ ସକାଳ ସକାଳ ସାଢ଼େ ଛଅ। ତ ସକାଳ ସାଢ଼େ ଛଅରୁ ମୁଁ ଭୁବନେଶ୍ୱରରେ ପହଞ୍ଚିଥିଲି ସକାଳ ସାଢ଼େ ଆ ଆଠଟାରେ ମାନେ ଦୁଇ ଘଣ୍ଟାରେ ପହଞ୍ଚି ଯାଇଥିଲି।
ବହୁତ୍ ବଢ଼ିଆତ ଯଦି ଏତେ ଶୀଘ୍ର ଆସିକି ଆପଣ ପହଞ୍ଚି ଯାଉଛନ୍ତି। ଦୁଇ ଘଣ୍ଟା ମଧ୍ୟରେ ଉ ପଇସାତ ବୋଧେ ଅଧିକ ରହୁ ଥୁବ ନା କଣ କେମିତି?
ନାଇଁ ପଇସା ଅଧିକ ବୋଲି ସାଢେ ସାତ ହଜାରରୁ ଆଠ ହଜାର ଟଙ୍କା ଭିତରେ
ଆଚ୍ଛା ବୁଝିଲି।
ହଁ ମାନେ ଟ୍ରେନ୍ ଦର ଠାରୁତ ଅଧିକା ଯାହା ହେଲେ ବି
ଆଜ୍ଞା।
ତୁ ଯେହେତୁ ଶୀଘ୍ର ଆସୁଚନ୍ତି ଆରାମଦାୟକ ଯାତ୍ରା ପଇସା ଟିକେ ଅଧିକା ରହିବ।
ଆଜ୍ଞା-ଆଜ୍ଞା ସେଇଟାତ ସତ କଥା ଯାହା କହିଲେ। ଅଁ ହଁ। ଦୁଇ ଘଣ୍ଟା ରହୁଛି ପଇସାବି ଠିକ୍ ଠାକ୍ ଅଛି। ସେମିତି କିଛି ଅସୁବିଧା ନାହିଁ, ନୁହେଁ କି?
ହଁ-ହଁ। ତ ଆ ସାଢେ ଆଠଟାରେ ଆସିକି ଭୁବନେଶ୍ଵରରେ ପହଞ୍ଚି ଯାଇଥିଲୁ ଆ ସାଢେ ଆଠଟାରୁ ନଅଟା ଭିତରେ ଆଉ।
ଆଛା, ଭୁବନେଶ୍ୱରରେ କିଛି ବୁଲାବୁଲି କରିଚନ୍ତି ନା ନାଇଁ? ଭୁବନେଶ୍ୱରର କୌଣସି ଜାଗା? ମାନେ ସେଇଦିନ ନୁହେଁ, ମୁଁ ଏମିତି ପଚାରୁଚି? ଆଗରୁ କେବେ କିଛି ବୁଲାବୁଲି
ଭୁବନେଶ୍ଵର ଜାଗା କଣ, ଆମର ତ ଚିଡିଆଖାନା ଅଛି। ନନ୍ଦନକାନନ, ଚିଡ଼ିଆଖାନା ନନ୍ଦନକାନ ଉଦ୍ଭିଦକୁ, ନନ୍ଦନକାନନର ଉଦ୍ଭିଦ ଉଦ୍ୟାନ ଅଛି।
ଆଛା, ହଁ।
ତ
କେତେ କଣ ପଇସା ରହୁଚି, ଟିକେଟ ପାଇଁକା?
ବେଶୀ ନାହିଁ, କୋଡିଏ ଟଙ୍କା କି ତିରିଶ ଟଙ୍କା ରହୁଚି ବୋଧେ? ପ୍ରାଣୀ ଉଦ୍ୟାନ ପଟେ, ପଚାଶ ଟଙ୍କା ନା କଣ ଆଉ?
ଆଜ୍ଞା।
ଆଉ ଉଦ୍ଭିଦ ଉଦ୍ୟାନ ପଟେ, କୋଡିଏ ଟଙ୍କା ବୋଧେ?
ବୁଝିଲି ହଁ-ହଁ।
ନା, ଆଉ
କଣ ସବୁ ବୁଲିଚନ୍ତି?
ଆଉ ଭୁବନେଶ୍ୱରରେ ଆମର ଶାନ୍ତିସ୍ତୁପ ଧଉଳି ଅଛି, ଜାଣିଚନ୍ତି?
ହଁ ଶୁଣିଚି, ବହୁତ୍ ବର୍ଷ ପୂର୍ବେ ଯାଇଥିଲି, ଏବେ ପାଖାପାଖି କେତେବର୍ଷ ହେଲାଣି ଯାଇନି।
ଆଛା ଆଛା, ଆମର ସେ ଶାନ୍ତି ଶାନ୍ତିସ୍ତୁପ ଧଉଳି ବି ଆପଣ ଆସିବେ, ସନ୍ଧ୍ୟା ସମୟରେ ହଁ। ସନ୍ଧ୍ୟା ସମୟରେ ଆସିଲେ, ସେଠି ଆମର ଗୋଟେ ପ୍ରୋଗ୍ରାମ ହଉଚି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଆଲୋକ ଆଉ ଧ୍ୱନିର ଶୋ ଗୋଟେ ହଉଚି।
ବଢଆ ଆଉ, ତା ପାଇଁ କଣ କିଛି ପଇସା ରହୁଚି, ମାନେ ସେଠି ଟି କେଟ କିଛି ରହୁଚି, ହଁ।
ପଚାଶ ଟଙ୍କା। ସତ୍ ସେଠି ଆସିଲେ ଆପଣ
ଓହ ଜାମ୍।
ଜଣଣା।
ହଁ-ହଁ-ହଁ ବୁଝିଲି।
ଇତିହାସ ଉପରେ ଚାଲିଥିବ ଆମର ଧଉଳି କାନ୍ଥରେ ପୁରା ଆଲୋକରେ, ତାକୁ ଦର୍ଶାଯାଉଥିବ ସବୁ।
ହଁ, ବୁଝିଲି।
ହଁ, ସେ ବସିଥିବ ଆସିବେ
ଯଦି କେବେ ଆସିଲା, ଯାଇକି ଦେଖିକି ଆସିବୁ ଆଉ।
ଅ
ସେଇଟା, ତା ଉ ପଛରେ ବି କିଛି ଗୋଟେ ଇତିହାସ ଅଛି ନା? ସେଇ ଶାନ୍ତି ସ୍ତୁପ ଉପରେ
ହଁ, ଏଠି କୁହନ୍ତି ଆମର ସମ୍ରାଟ ଅଶୋକ ଆସିଥିଲେ ଯେତେବେଳେ ଓଡିଶା ଆକ୍ରମଣ ଖୋଜିଥିଲେ ଓଡିଶା କଣ ସେ ତ ଅ ସମଗ୍ର ପୃଥିବୀ ବୁଲୁଥିଲେ ଯୁଦ୍ଧ କରିିକରି
ଆଜ୍ଞ ଆଜ୍ଞା
ତାଙ୍କର ରାଜ୍ୟ ବୃଦ୍ଧି କରି ଚାଲିଥିଲା।
ଆଜ୍ଞା
ତ କୁହନ୍ତି ଏଇ ଜାଗାରେ ଆସିକି ସେ ଚଣ୍ଡା ଶୋକରୁ ଧର୍ମା ଶୋକ ହେଇ ହେଇଯାଇଥିଲେ। ସେ ଏଇଠିକି ଆସିକି ତାଙ୍କର ଯୁଦ୍ଧ ଛାଡି ଦେଇଥିଲେ ସାନ୍ତ ଆଗକୁ ଆପଣେଇଥିଲେ ସେଇଥି ପାଇଁ ଏଇଟାକୁ ଶାନ୍ତି ସ୍ତୂପ ଧଉଳି ବୋଲି କୁହାଯାଏ।
ଆଚ୍ଛା ମୁଁ ବି ଶୁଣିଥିଲି ସେଇଠି ଗୋଟେ ନଦୀ ଅଛି ସେଇଟା ବି କୋଉଠି ରକ୍ତର ନ ନଦୀ ପାଲଟି ଯାଇଥିଲା।
ହଁ ସେଠି ଦୟାନଦୀ କୂଳରେ ହିଁ ଅବସ୍ଥିତ ଶାନ୍ତି ସ୍ତୁପ ତ ବୋଲି ଅ ସବୁ ଯୋଉ ଯୁଦ୍ଧ କରୁଥିଲେ ରକ୍ତର ନଦୀ ମାନେ କୁହନ୍ତି ସେଇ ଜାଗାରେ ଯେହେତୁ ଯୁଦ୍ଧ ହୋଉଥିଲା ଏତେ ପରିମାଣ ର ଲୋକ ସେ ଯୁଦ୍ଧରେ ମରି ଥିଲେ ଯେ
ଆଚ୍ଛା
ସେମାନଙ୍କ ରକ୍ତରେ ହିଁ ନଦୀ ଟା ପୁରା ପାଣି ନାଲି ହେଇଯାଇଥିଲା। ସେଥିପାଇଁ କୁହନ୍ତି ଯେ ଦୟାନଦୀ ସେ ସମୟରେ ରକ୍ତର ନଦୀ ହେଇଯାଇଥିଲା ବୋଲି।
ହଁ ଆମେ ଏହି ସବୁ ତ ଇତିହାସରେ ପଡ଼ିଛି ମାନେ ସ୍କୁଲରେ ପାଠ ପଢିବା ସମୟରେ।
ହଁ।
ଆଜ୍ଞା।
ତ ସେଇ ଯୁଦ୍ଧ ପରେ ହିଁ କୁହନ୍ତି କୋଉ ଗୋଟେ ବୁଢୀ ମା
ଆଜ୍ଞା
ତା ପୁଅ ତ ଯୁଦ୍ଧ ଜିତିବା ପରେ ଅସବୁ ଖୁସି ରେ ସମ୍ରାଟ ଅଶ
ହଁ
ତ ସେ ସମସ୍ତଙ୍କୁ କହିଥିଲେ ଯେ ଯିଏ ଯାହା ମାଗିବ ତାକୁ ଦିଆଯିବ।
ଆଛା
ସେ ବୁଢୀ ମା ଯିଏ ତା ପୁଅ ମରି ଯାଇଥିଲା ଯୁଦ୍ଧରେ।
ହଁ
ସେ ସେଇ ସମୟରେ ଯାଇକି ସଭାରେ ସମ୍ରାଟ ଅଶୋକଙ୍କୁ ମାଗିଥିଲା ଯେ ଆପଣ ତ କହିଲେ ଯାହା ମାଗିଲେ ମିଳିବ।
ଆଜ୍ଞା
ଆପଣ ଯୁଦ୍ଧ ଜିତି ଚନ୍ତି ବୋଲି ମୋ ପୁଅ ନା ମରିଯାଇଛି ଯୁଦ୍ଧରେ ଆପଣ ତାକୁ ଟିକେ ଫେରଇ ଦିଅନ୍ତୁ ଗୋଟଏ ବୋଲି ପୁଅ ମୋର।
ଓ ହୋ ତ ସେଠି କଣ କିଛି ଚମତ୍କାର ଘଟିଥିଲା?
ଚମତ୍କାର ମାନେ ସେଇ ସମୟରେ ସମ୍ରାଟ ଅଶୋକ ବୋହୁତ ଭାବ ବିହଳ ହେଇଯାଇଥିଲେ। ତାଙ୍କ ହାତରେ ତ ନାହିଁ କାହି ଜୀବନ ଫେରିବା।
ହଁ ଠିକ୍ କଥା।
ନିଜ ଜୀବନ ପ୍ରତି ପୁରା ବିତୃଷ୍ଣା ଭାବ ତାଙ୍କର ପଳେଇ ଆସିଥିଲା। ଏତେ ଲୋକଙ୍କ ଜୀବନ ସେ ନେଇଛନ୍ତି ଯୁଦ୍ଧ କରି କରି
ହଁ।
ତାପରେ ସେଇ ଜାଗାରେ ସେ ପ୍ରତିଜ୍ଞା କରିଥିଲେ ଯେ ମୁଁ ଆଉ ଜୀବନ କେଳରେ କେବେ ବି ଯୁଦ୍ଧ କରିବି ନାହିଁ। ତା ପରଠାରୁ ସେ ଶାନ୍ତି ର ମାର୍ଗ ବାଛି ନେଇଥିଲେ। ତାପରେ ହେଇଗଲେ ସେ ଚଣ୍ଡାଶୋକର ଧର୍ମା ଶୋକ।
ଆଜ୍ଞା।
ତାପରେ ସେ ଜାଗାରେ ଘୋଡା ହେଲା। ଶାନ୍ତିର ସ୍ତୁପ ଧଉଳି ଶାନ୍ତି ସ୍ତୁପ ଧଉଳିିଗିରି।
ଆପଣ ଯାଇଥିଲେ ଯୋଉ ତାଜମହଲ ତାଜମହଲ ଆଉ ଧଉଳି ଟିକେ ପାଖାପାଖି ସମାନ ଲାଗେନି ଆପଣଙ୍କୁ।
ସେ ସେଇଟା ବି କୁହନ୍ତି କାହିଁକିନା ତାଜମହଲ ବି ଧଳା ମାର୍ବଲରେ ହେଇଛି। ପୁରା ଧଳା ଦେଖାଯାଏ ଆମ ଶାନ୍ତି ସ୍ତୂପ ଧଉଳି ପୂରା ସମ୍ପୁର୍ଣ୍ଣ ଧଳା ପଥର।
ହଁ।
ଏଇଆା ତାଜମହଲ ବହୁତ ବଡ ଆକାରରେ ବହୁତ
ଆକାରରେ କେବଳ ବଡ ଆକାର ଆଉ ତାର ଚାରିପାର୍ଶ ଏରିଆକୁ ନେଇକି ଯାହା ବଡ। ତ ନହେଲେ ଆଉ ବାକି ସବୁ ସମାନ ଆପଣ ପାଇବେ ଆଜ୍ଞା। ହ୍ୟାଲୋ ଆପଣଙ୍କ ଆବାଜ ଆଶ୍
ଦୁଇ ଜଣଙ୍କ ଭିତରେ ବହୁତ ସାମଞ୍ଜସ୍ୟ ରହିଛି।
ସାମଞ୍ଜସ୍ୟ ରହିଛି ସେଇଟା ବି ଯମୁନା ନଦୀ ଉପରେ ଆପଣ ଯେମିତି। କହିଲେ ମାନେ କୂଳରେ ପୁରା ଏଇଟା ବି ସେଇଭଳି ଆଜ୍ଞା ଆଜ୍ଞା। ଆଜ୍ଞା। ତ ଆଉ ଆପଣ ଅଇର ଖାରବେଳ ମହୋତ୍ସବ ଯୋଉ ହୁଏ ସେଇଟା ଯାଇଛନ୍ତି କେବେ? ଆମର ଯୋଉଟା କି ଖାରବେଳ ମହୋତ୍ସବ କୁହନ୍ତି ଖଣ୍ଡଗିରି ଆଉ ଉଦୟଗିରି। ଅ ସେଟାଇର ଖାରବେଳ ମହାରାଜା ଯେତେବେଳେ ଆସେ ଥିଲେ ସେଇ ସମୟରେ ସେଟା ହେଇଥିଲା ଅ ମ ପ୍ରତିବର୍ଷ ମାଘ ସ ତମି ରୁ ସେଇଟା। କୁମ୍ଭ ମେଳା ବି କୁହନ୍ତି କିଛି କିଛି କୁମ୍ଭ ମେଳା ଆରମ୍ଭ ହୁଏ ଆଜ୍ଞା।
ସବୁ ବର୍ଷ ଯାଉଛି ଏବେ ଦୁଇ ଚାରି ବର୍ଷ ହେଲା।
ଆଛା।
ଯାଇଛି ଯାଇଛି ମୁଁ ଆପଣ ଯାଇଛନ୍ତି?
ଆଜ୍ଞା ଆଜ୍ଞା ମୁଁ ବି ଯାଇଛି ସେଟା ତମ ଘର ପାଖରେ ଟିକେ ରୁହେ। ଆମେ ପ୍ରାୟତଃ ମୁଁ ଛୋଟ ବେଳୁ ଯାଇଛି ସେଇଠିକି।
ଆଛା ଆଚ୍ଛା।
ଆଜ୍ଞା ସାର୍ ଦେଖନ୍ତୁ। ପରେ କଥା ହବା ଆଉ ଯଦି କେବେ ଆସିବେ ସେଇଠିକି ବୁଲିକି ଯିବେ ଆଉ।
ନିଶ୍ଚୟ ନିଶ୍ଚୟ।
ଆଜ୍ଞା ରଖୁଛି ସାର୍ ଧନ୍ୟବାଦ।